ହାଲୋ ହଁ ଦିଦି ହଁ ଦିଦି କୁହ।
କେମିତି ଅଛ?
ହଁ ଠିକ ଅଛି ତମେ କେମତି ଅଛ?
ଭଲ ଅଛି।
ଖାଇସରିଲଣି?
ହଁ।
ହୁଁ କଣ ଖାଇଲ?
ଭାତ ଡାଲମା ସାଲାଟ ଆଉ ଭେଣ୍ଡି ଭଜା।
ଓହୋ। କଣ କରୁଚ?
ଏବେ ରେଷ୍ଟେ ନଉଚି।
ଉଁ ହୁଁ। ହଉ ଆଉ କୁହ
ହୁଁ କୁହ
ମୋର ଡେଲି ଲାଇଫ ଯୋଉ ଦୈନନ୍ଦିନ ଜୀବନ ବିଷୟରେ ତମେ କୁହ ଫାଷ୍ଟ ତାପରେ ମୁଁ କହିବି
ହୁଁ।
କୁହ ଉଁ ସେମିତି ସକାଳୁ ଉଠେ ଜଲଦି ଉଠେ ଟିକେ ଆଉ ବ୍ରସ ଫସ୍ କରେ ନିଜ କାମ ସବୁ ସାରେ ତାପରେ ଜଳଖିଆ କେବେ ଇଛା ହେଲେ କରେ ନହେଲେ ନାହିଁ କେବେ କରେନି।
କଣ।
ସକାଳ ବ୍ରେକଫାଷ୍ଟ ଟା ଏତେ କରେନି ମୁ ଖାଇବା ସକାଳୁ ଖାଇବା ଟା ମୁଁ କେବେ ଖାଏ କେବେ ଖାଏନି କାହିଁକିନା କଲେଜ ରହିଯାଏ ତ ସକାଳୁ ଏତେ ସକାଳୁ ଖାଇକି କିଏ ଖାଇକି ଛଅଟା ବେଳକୁ ଖାଇକି କିଏ ଯିବ। ଥିଲେବି ଖାଇକି ଯାଇ ହୁଏନି। ଆଉ ଘର ଟିଫିିନ ନେଇଯାଇଥାଏ ସେଠି କଲେଜରେ ରୁଟି ହଉ ଭଜା ହଉ କିଛିବି ହଉ ନେଇ ଯାଇଥାଏ ସେଠି ଗୋଟେବେଳେ ହିଁ ଯାଇକି ଡାଇରେକ୍ଟ ଖାଏ ଆଉ ଘରେ ଥିଲେ ଆମେ ସେମିତି ଭୋକ ଲାଗିଲେ ଦଶଟା ଏଗାରଟା ବେଳକୁ ଖାଇନିଏ। ଆଉ ତାପରେ ତ ଏମ ଟିକେ ବୁଲାବୁଲି କରେ ହେଲେ ସାଙ୍ଗେ ସାଙ୍ଗେ ଖାଇକି ରେଷ୍ଟ ନେ ଶୋଇଲେ ହଁ ଗୋଟେ ଅବାକିଆ ଅବାକିଆ ଲାଗିବ ଦେହ ଟା ଯେମତି ଆଉ ଆମ ଖରାପ ଲାଗିବ ଯେମିତି ଲାଗିବକି ଯେମିତି ବହୁତ ପରିଶ୍ରମ କରିଦେଛି ସେଇଭଳିଆ ଲାଗିବ। ତ ସେଥି ଲାଗି ଜଲଦି ଶୁଏନିବି ରେଷ୍ଟ ନିଏନିବି ଆଉ ତ ଦିନବେଳେ ଶୁଏନିବି। ଆଉ ସେମିତି ବସେ ନହେଲେ ଛାତ ଉପରେ ଯାଇକି ବସେ। ସାଙ୍ଗମାନେ କେତେବେଳେ କଲ କଲେ କଥା ହୁଏ ନହେଲେ ପାଠ ପଢା କରେ। ସେମିତି ସବୁ ଚାଲିଥାଏ ଡେଲି ଆଉ
ଆଛା ମୁଁ ବି ସେମିତି ସକାଳୁ ଉଠେ ମନିଙ୍ଗି ପାଞ୍ଚଟରୁ ବ୍ରସ କରି ଗାଧେଇ ଖାଇକି ବ୍ରେକଫାଷ୍ଟ କରେ। ତାପରେ ହୁଁ ଘରର ସମସ୍ତ କାମ ସବୁ ସମସ୍ତଙ୍କ ପାଇଁ ବ୍ରେକ୍ଫାଷ୍ଟ କରେ ତାପରେ ମୁ ଖାଇବାକୁ ଦିଏ ସମସ୍ତଙ୍କୁ ପିଲା ଆସିବେ ମାନେ ତାପରେ ସମସ୍ତେ ଖାଇସାରିଲା ପରେ ଖାଏ। ଖାଇକ ପୁଣି ସେତେବେଳେ ଫ୍ରି ହେଇଥାଏ ମାନେ ଫ୍ରୀ ହେଲେ। ଟିକେ ବୁଲାବୁଲି କରେ କେତେ ବେଳେ ତାପରେ। ଇଭିନିଂରେ ସନ୍ଧ୍ୟାରେକି ପୁଣି ରାତିରେ। ଖାଇବା ପାଇଁ ପ୍ରିପୟାର କରେ ଖାଇବା ପ୍ରସ୍ତୁତ କରେ ଆଉ। ଏମତି ଡେଲି ଲାଇଫ ଟା। ହଁ ଭଲ ଚାଲିଛି ଆଉ।
ହୁଁ ହୁଁ।
ହଁ ସବୁଦିନ ସକାଳୁ ଉଠି ଉ। ମାନେ ଏଇ ମାନେ। ସ୍ୱାସ୍ଥ୍ୟକର ବ୍ରେକ୍ଫାଷ୍ଟ ଖାଇବାକୁ ପସନ୍ଦ କରେ ମାନେ ସକାଳ ଜଳଖିଆଟା। ସ୍ୱାସ୍ଥ୍ୟ କ୍ଷମ ହେଇଥିବା ଦରକାର ସେଇଗୁଟା ଖାଇବା ପାଇଁ ମୁଁ ବହୁତ ପସନ୍ଦ କରେ।
ହୁଁ ସକାଳୁ ଖାଇବାଟା ଯେତେ ବି ମାନେ ଆଁ। ବେଶୀ ତେଲ ଜିନିଷ ବି ଖାଇବା କଥା ନୁହେଁ ସକାଳୁ। ଯେମିତି ନର୍ମାଲ ଖାଇବା ଫ୍ରୁଟସ୍। କି ହଉଛି ଫଳ ମୂଳ ଚୂଳ ଆଉ ଯାହାବି କିଛି ଖାଇବା ଜିନିଷ। ଘରେ ରୁଟି ହଉ ଚା ହଉ କିଛି ବି ନର୍ମାଲି ଖାଇବା ଖାଇଲେ। ଦେହଟା ବି ଭଲ ରହିବ।
ନର୍ମାଲ ଖାଇବା ଭିତରେ ମତେ ଭଲ ଲାଗେ ଗଜାମୁଗ। ହ ଯାରସ ମାନେ। ମିଶି ମିଶିକି ଯୋଉ ଗଜାମୁଗ ଗଛ ହେଇ ହୁଏ ସେଇଟା ସାଲଟ ଆଉ। ଫୁଡସୁ ହେଲା ଆଉ ଖିଚୁଡି ହେଲା। ସେ ମତେ ବହୁତ ଭଲ ଲାଗେ ସକାଳ ଜଳଖିଆରେ।
ହୁଁ ମତେ ବି ଖେଚୁଡ଼ି ବହୁତ ପସନ୍ଦ।
ତାପରେ ଦେହ ପାଇଁ ଭଲ ବି ପନିପରିବା ପକା ଖିଚୁଡି ବହୁତ ଭଲ ଲାଗେ ସେଗୁଡା। ଆଉ ଦେହ ଖାଇଲେ ବି ଭଲ ଲାଗେ ଆଉ ସ୍ୱାସ୍ଥ୍ୟ ପାଇଁ ବି ଭଲ।
ହୁଁ
ଆଉ ସବୁଦିନ ସଖାଳୁ। ଅ ଯୋଉ ଖାଲି ପେଟରେ ହେ ମାନେ ଉଷୁମ ଉଷୁମ ପାଣି ପିଇଲେ ଦେହ ବି ଭଲ ଥାଏ ମାନେ ଶରୀରରୁ। ବିଷାକ୍ତ ପଦାର୍ଥ ବାହାରିଯାଏ ଉଷୁମ ପାଣି ପିଇଲେ। ଯୋଉଟା ସକାଳୁ ସବୁ ମାନେ ସମସ୍ତେ। ପ୍ରାୟତଃ କରିବାକୁ ଭଲ ପାଆନ୍ତି ଉ ପାଣି ପିଇବାକୁ ଉଷୁମ ପାଣି ପିଇବାକୁ ଭଲ ପାଆନ୍ତି। କେହି କେହି ଲେମ୍ବୁ ଆଉ ମହୁ ବି ମିଶାନ୍ତି।
ହୁଁ ମୁଁ ବି ପିଉଥିଲି ଏବେ କିନ୍ତୁ ପିଉନି ଦେହଟା ଖରାପ ହେଇଗଲା। ସେଥିଲାଗି କିଛି ଦିନ ବି ଛାଡି ଦେଇଛି।
ସବୁଦିନ ମାନେ ଦୈନନ୍ଦିନ ଜୀବନରେ ଆମେ। ହଁ କିଛିଟା ବ୍ୟାୟାମ କରିବା ଦରକାର ସବୁଦିନ। ମାନେ ବଗିଚାରେ କିଛି କାମ କରିବା ଯେମିତି ଗଛ ଲଗେଇବା। ଯେମିତି ଗଛରେ ପାଣି ଦବା ଚାରା ଲଗାଇବା ଏସବୁ। ସବୁ ନିୟମିତ ରୁଲ ମାନେ ଦୈନନ୍ଦିନ ଜୀବନରେ ସାମିଲ ଥାଏ। ଆଉ ସମସ୍ତଙ୍କ ପାଇଁ ସମସ୍ତଙ୍କର ଦାୟିତ୍ଵ ନେବା ବି। ସବୁଦିନ ଅଁ ଜୀବନରେ ଅନ୍ତର୍ଭୁକ୍ତ ଥାଏ।
ଉଁହୁ ମୁଁ ବି ଡେଲି ସକାଳୁ ବ୍ୟାୟାମ ହେରିକା କରେ। ଏକ୍ସରସାଇଜ ସବୁ କରେ, ଏବେ କିନ୍ତୁ ଗୋଡ ଟା ଉ କଲେଜ ଆସିଲା ଟାଇମ ରେ, ସନିବାସ ହଉଥାଏ, ତ ଗୋଟେ ଛୁଆଟେ ସାଇକଲ କଲଆଗରେ ପଶିଗଲା ସେଥିଲାଗି ଗୋଡ ଟା ମୋଡି ହେଇଗଲା, ମେଡି ମେଡିକାଲ ଗଲି। ଏକ୍ସରେ ବି ଏଯୋଉ କଲି, ଗୋଡ ଠିକ ହେଲାନି। ଟିକେ ଏବେ ବି ଠିକ ଲାଗୁନି, କେତେବେଳେ ବିନ୍ଧୁଛି ଗୋଡ ଟା, ସେଥିଲାଗି ଏବେ ବି କରିପାରୁନି ବ୍ୟାୟାମ ହେରିକା କିଛି କରିପାରୁନି, ନର୍ମାଲି ସେମତି ଯା, କରୁଚି, ନହେଲେ ଆଗରୁ ଯେମିତି କରିପାରୁଥିଲି, ଏବେ ସେମତି କିଛି କରିପାରୁନି, ଗୋଡ ଉପରେ ପ୍ରେସୂର୍ କଲା ବେଳକୁ, ପେନ୍, ବହୁ ଜୋର୍ ସେ ଦରଜ ହଉଚି।
ଆଛା, ଆଉ ସବୁଦିନ ବି ସକାଳୁ ଉଠିବା ବି ଦେହ ପାଇଁ ଭଲ, ମ ମାନେ ପ୍ରତ୍ୟହ ବଡି ଭୋରୁ ଉଠିଲେ ଦେହେ ହ ସୁସ୍ଥ ରହେ, ଆଉ ରୋଗ ବି ଏତେ ସହଜରେ ହୁଏ ନାହିଁ।
ହୁଁ
ମର୍ଣ୍ଣି ରେ ଉଠିବେ ମାନେ, ସକାଳୁ ଉଠିଲେ, ଦେହ ଫେ ମାନେ ଭଲ ଲାଗେ। ଆଉ କାମ କରିବାକୁ ବି ଆଗ୍ରହ ହୁଏ। ଆମେ ଯଦି ଡେରିରେ ଉଠିବା ତାଲେ ଦେହ ପୁରା ଅଳସୁଆ ଲାଗିବ, ବିରକ୍ତି ଲାଗିବ, ସେଥିପାଇଁ ସମସ୍ତେ ପ୍ରାୟତଃ
ସେଇତ ଅଳସୁଆ ଲାଗେ ବୋଲିକି ମୁଁ ଖରା ବେଳେ ଶୁଏନି। ଅଳସୁଆ ଲାଗେ, ଉଠିଲା ପରେ ମୁହଁ ଯାକ ଫୁଲିଯିବ।
ପ୍ରାୟତଃ ବା ସମସ୍ତେ ମ ସକାଳୁ ଉଠିବାକୁ ସମସ୍ତେ କୁହନ୍ତି, କାରଣ ଦେହ ଭଲ ରହେ, ଆଉ ମନ ବି ଭଲ ରହେ, କାମ କରିବାକୁ ଶୀଘ୍ର ଶୀଘ୍ର ଇଛା ହୁଏ।
ହଁ
ଆଉ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ବି ନିଜ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସଚେତନ ରୁହନ୍ତି, ମାନେ ସ ସକାଳୁ ଉଠିବା ମାନେ ବ୍ୟାୟାମ କରିବା, ସକାଳୁ ଉଠି ଦୂର ଜାଗାକୁ ଚାଲିବାକୁ ଯିବା ଏସବୁ ପ୍ରାୟ, ସବୁ ଲୋକମାନେ ଏବେ କରୁଚନ୍ତି। ତାଙ୍କ ହେଲା ମାନେ, ମାନେ କଣ ତାଙ୍କ ଲାଇଫ୍ ଚାଲ, ମାନେ କଣ ଜୀବନ ଶୈଳୀ ଭିତରେ, ସେଟା ଚାଲିଛି ସବୁ ଲୋକଙ୍କର ଦୈନନ୍ଦିନ ଜୀବନ ଭିତରେ।
ହଁ, ଏବେ ତ ଆଉ କେହି ଗଛ ହେରିକା ଲଗଉନାହାନ୍ତି।
କିନ୍ତୁ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସମସ୍ତେ କିଛି କିଛି ଗଛ ଲଗଉଚନ୍ତି, ନହେଲେ ବୁଲିବାକୁ ଯାଉଚନ୍ତି ଦୂର ଜାଗାକୁ।
ଯୋଉମାନଙ୍କୁ ଗ ଗଛ ପସନ୍ଦ, ସେଇମାନେ କେବଳ ଲଗଉଚନ୍ତି ଛୋଟ ଛୋଟ ଗଛ କାହା ମତେ ତ ଫୁଲ ଗଛ ବହୁତ ହି ପସନ୍ଦ, କିନ୍ତୁ ଫୁଲ ଗଛ ମୁଁ ଜାଣିନି ନା, କୋଉଠି ବିକ୍ରି ହଉଚି, କୋଉଠି ମାର୍କେଟ ଏତେ ତ ଯାଏନି ବଜାର ଫଜାର ତ ସେଥିଲାଗି ଜାଣିନି, ନହେଲେ ମୁଁ ଯେବେ ବି ଯୋଉଠିକି ଯାଏ ଫୁଲ ଗଛ ହେରିକା ଦେଖିଲେ ମୁଁ ଘରକୁ ନେଇ ଆସେ, କିଛି ବି ପନିପରିବା ଗଛ ଦେଖିଲେ ମୁଁ ନେଇ ଆସେ। ଛୋଟ ଛୋଟ ଗଛ ଉ ଯଦି ଲଗେଇଲା ପରେ ଯଦି ଟିକେ ବଡ ହୁଏ ତ, ଭଲ ଲାଗେ। କି ଯାହଉ ଆମେ ଟିକେ ତାର ଯତ୍ନ ନେଇ ପାରିଲେ, ସେ ଏତେ ବଡ଼ ଟେ ହେଇପାଇଲା। କିଏ ସେଟା
ମାନେ ଭଲସେ ଆ-ସବୁଆଡେ ମିଳୁଚି ନର୍ସରୀ ରେ ଛୋଟ ଛୋଟ ଗଛ ମିଳୁଚି।
ସରୀ ମୁଁ ଦେଖିନି ନାଇ କି ଆମର ଏଇ ପାଖରେ ଗୋଟେ ନର୍ସରୀ ଅଛି କିନ୍ତୁ ମୁଁ- ମୁଁ ଯାଇଥିଲି ଦିଥର ଯାଇଚି କିନ୍ତୁ ସେଠି ନର୍ସାରୀ ଯଉ ଲୋକ୍ କ ଥାନ୍ତି ମୁଁ ତାଙ୍କୁ ପାଇଲିିନି। ସେଥିଲାଗି ଉଁ- ବହୁତ୍ ଖୋଜିଲି ପୁରା ଜଙ୍ଗଲ୍ ଟାଇପ୍ ର ହେଇଥିଲା ନା। ସେ ଗଛ ଫଛ ପୁରା ଲଗେଇଚନ୍ତି ଏଁ- ଚାଷ ହେରିକା କରିକି ନିଜେ ବି ଖାଇବା ପିଇବା କରିଚିନ୍ତି ତ ସିଏ ଉପରେ ଗୋଟେ ଚାଳ ଘରେ ଛୋଟ୍ ଚାଳ ଘରଟେ ଦେଖା ଯାଉଥିଲା ତ ସେଠି ବି ଡାକିଲୁ ସେମାନେ କେହି ଆସିଲେ ନି ସେଠି ଲୋକ ବି ଯିବା ଆସିବା କରୁଥିଲେ ପୁରା ଆ- ରାସ୍ତା ଟା ନା। ଉଁ- ମେନ୍ ରାସ୍ତା ଟା ସବୁ ଯା-ଯିବା ଆସିବା ଗାଡି ହେରିକା କରୁଥିଲା ପଚାରିଲୁ ବି ବହୁତ୍ ଲୋକ ସେଇଠି ଧୋ ଦୋକାନ କରୁଚନ୍ତି ପଚାରିଲୁ ସେମାନେ କହିଲେ କି ନାଇଁ ଆଉ ସେ ଭିତରେ ଥିବେ
ହୁଁ
ହାଲୋ।
ହଁ କୁହ। ଉଁ- ତାପରେ ଏ ସବୁ ଯେ-ଯିଏ ମାନେ କ ଆ ଯଉ ଉଁ- ନର୍ସରୀ ରେ ମିଳୁଚି ସବୁ ପ୍ରକାର ଫୁଲ ଗଛ ଆଉ ଫଳ ଗଛ ବି ଆବି-ମାନେ ମିଳୁଚି। ମାନେ ତମେ କିଣିକି ଛ ଛାତ ଉପରେ ଲଗେଇ ପାରିବ କୁଣ୍ଡରେ ଲଗେଇ ପାରିବ ବାରିରେ ବି ଲଗେଇ ପାରିବ।
ହୁଁ। କିନ୍ତୁ ମୁଁ ତ ବାବା ଯାଆନ୍ତି ମଝିଆ ବାବା ଯାଆନ୍ତି ସିଏ ନେଇକି ଆସନ୍ତି ଲଗାନ୍ତି। ଆମର ସବୁ ଘରେ ଫୁଲ ଗେଣ୍ଡୁ ଫୁଲ ଉ- ଟଗର ଗଛ, ତରାଟ ଗଛ ମନ୍ଦାର, ନାଲି ମନ୍ଦାର, ଧଳା ମନ୍ଦାର ଅ- କି ବହୁତ ପ୍ରକାର ଫୁଲ ଆମ
ତାପରେ ହଉଚି ମାନେ ସବୁ ପ୍ରକାର ଫୁଲ ଗଛ ଲଗେଇବା ଆଉ ମାନେ ନର୍ସରୀ ବି ସବୁ ପ୍ରକାର ଫଳ ଗଛ ବି ମିଳୁଚି ଆଉ ଆୟୁର୍ବେଦିକ୍ ମାନେ ମାନେ ଔଷଧୀୟ ଚାରା ବି ମିଳୁଚି ଯଉଟା ଲଗେଇ ପାରିବ